ହ୍ୟାଲୋ ହେଲୋ କଣ କରୁଥିଲୁ। ଏଇଠି ବସିଛି।
ଏଇଠିିକ ଆଉ।
ହ ହୋ ଆଉଇ ତୁ ଯୁ କହୁଥିଲୁ ହଁ ହଁ ଖାଇବା ସରିଲା। ଆଉ ତୁ ଯୋଉ କହୁଥିଲୁ ମହାକାଳେଶ୍ଵର ଯାଇଥିଲୁ ବୋଲି। ହଁ କେମିତି କଣ ଯାଇଥିଲୁ ବୁଲିବା ପାଇଁ।
ମୁଁ ଯାଇଥିଲି ଏଇଠୁ ଉଜ୍ଜୈନ ଯାଇଥିଲି ବସ ରେ ବସ୍ ଫେୟାର ହେଉଛି ଶହେ ଦଶ ଟଙ୍କା। ଉଁ ତମକୁ ଯଦି ଉଜ୍ଜୈନ ଯିବାର ଅଛି ମ ଇଏ ଇନ୍ଦୋର ରୁ ତାହେଲେ ତମକୁ ତାର ଗଭର୍ଣମେଣ୍ଟ ର ଅଛି ସାଇଟ ଅଛି। ସେଇଥିରେ ବସ୍ ଟିକେଟ ବୁକିଂ କରିଦବ ସହେ ଦଶ ଟଙ୍କା ରହୁଛି। ଟ୍ରେନରେ ବି ଯାଇପାରିବ କିନ୍ତୁ ଲିମିଟେଡ ଟାଇମ ତାର।
ଓହୋ
କିନ୍ତୁ ବସ୍ ରେ ପ୍ରତି କୋଡିଏ ମିନିଟରେ ଗୋଟେ ଲେଖେ ରହୁଛି। ଉଜ୍ଜୈନ କୁ ବି ରହୁଛି ଆଉ ମିମିଲେଶ୍ୱର କୁ ବି ରହୁଛି। ହୁଁ
ଓହୋ ହ ହଁ ତ ବସ୍ କେତେ ଟାଇମ୍ ଲାଗୁଛି ଯିବା ପାଇଁ?
ସେଇ ଅଢେଇ ଘଣ୍ଟା ଭଳିଆ ଲାଗୁଛି ଆଉ।
ଓହୋ ମାନେ ବସ ରେ ଗଲେ ଅଢେଇ ଘଣ୍ଟା ଲାଗୁଛି ଆଉ ଯି ଯଦି ଟ୍ରେନ ର ସୁବିଧା ଅଛି ନା ନାହିଁ।
ଟ୍ରେନ ର ବି ସୁବିଧା ଅଛି କିନ୍ତୁ ଟାଇମ ଟେକିଂ ଟିକେ ଆଉ।
ଟାଇମ୍ ଟେକିଂ।
ହଁ କିନ ଟାଇମ ଟେକିଂ ବଲେ ଟ୍ରେୟା ସି ଇ ଟାଇମରେ ଟ୍ରେନ ରହିବା ଦରକାର ଚାରିଟା ରେ ଗୋଟେ ଯାଉଛି ଦଶଟାରେ ଗୋଟେ ଯାଉଛି ଦିଟା ଯାଉଛି। କିନ୍ତୁ ବସ୍ ହେଲେ କୋଡିଏ ମିନିଟ ଲାଖେ ରହିଯାଉଛି। କୋଡିଏ ମିନିଟି ରେ ଆରାମ ରେ ମିଳୁଛି ଆଉ।
ଆଛା। ଆ ତାପରେ ସେଠୁ ବସ ରେ ଉଜୈନ ଯିବ ଉଜ୍ଜୈନ
ହୁଁ ବସ ରୁ ଉଜେନ୍ କୁ ଯିବ ସେଇ ବସଷ୍ଟାଣ୍ଡ ରୁ ପାଖାପାଖି ଗୋଟେ କିଲୋମିଟର ଭଳିଆ ରହିବ ଆଉ ଆମ ଓଡିଶାରୁ ବି ପଇସା ଟି ସି ଯୋଉ ରହୁଛି ଗମେଣ୍ଟ ବସ୍ ସର୍ଭିସ ସେଇଥିରୁ ବି ଲୋ କ ଯିବା ଆସିବା କରିପାରିବ ଓଡିଶା ଟୁ ଯେ ଡାଇରେକ୍ଟ। ବସ୍ ଚାହୁଛି ତା ଫେୟାର ପାଖାପାଖି ବତିଶହ ଟଙ୍କା ରୋହୁଚି ତାଙ୍କୁ ସେଇ ବାଇଶି ରୁ ତେଇଶି ଘଣ୍ଟା ଭଳିଆ ଲାଗୁଛି ଆଉ।
ଓହୋ। ହୁଁ ହୁଁ। ସେଇଠି ମାନେ କେମିତି ମାନେ ମନ୍ଦିର ଟା ତଳେ ଅଛି ନା ପାହାଡ ଉପରେ କି
ନାଇଁ ମନ୍ଦିର ଟା ତ ନରମାଲ ଆମର ଯେମିତି ଜଗନ୍ନାଥ ମନ୍ଦିର ସେମିତି ଜଗନ୍ନାଥ ମନ୍ଦିର ଭଳିଆ କିନ୍ତୁ କଣ ସିଏ ତାଙ୍କର ଏଇଠି ଆରତି ଅଲଗା ଅଲଗା ଟାଇମ ରେ ହୁଏ ସକାଳ ମାନେ ରାତି ଭୋର ପାଞ୍ଚଟାରୁ ଆରତି ଷ୍ଟାର୍ଟ ହେଇଯାଏ। ଫାଷ୍ଟ ଆରତ ହଉଛି ଭସ୍ମ ଆରତୀ ତାପରେ ନର୍ମାଲ ଆରତୀ ଦିନ ଯାକ ଯେମତି। ଗୋଟେ ଘଣ୍ଟାରେ ଥରେ ଲେଖେ ଚାଲିଯିବ। ମେନ୍ ଦେଖୀ ଲୋକ ବେଶୀ ଦେଖିବା ପାଇଁ ଆସନ୍ତି ଭସ୍ମରତୀ ଆଉ।
ମାନେ ଭସ୍ମଆରର୍ତି ଟା କେତେବେେଳକୁ ହୁଏ।
ସେଇ ପଞ୍ଚଟା ରୁ ସାଢେ ଛ ଛ ମାନେ ଭୋର ଯୋଉ ଆମର ଯୋଉ ପ୍ରାତଃ ସମୟ ସେଇ ସମୟରେ ହୁଏ ଆଉ। ତା ପାଇଁ ଆମକୁ ଟିକେଟ ଅନଲାଇନ କରିବା ପାଇଁ ପଡିବ।
ହୁଁ ହୁଁ।
ରଛି ଦୁଇଶହ ପଚାଶ ଟଙ୍କା।
କେତ।
ଦୁଇଶ ପଚାଶ ଟଙ୍କା।
ଓହୋ ଏଟା କେତେ ଟାଇମ୍ ହୁଏ।
ଉଁ ସେଇ ଅଧଘଣ୍ଟେ ଘଣ୍ଟେ।
ଓହୋ।
ଆଉ ତା ପାଇଁ ଭିଆଇ ପି ଦର୍ଶନ ବି ରହୁଛି ଦୁଇଶହ ପଚାଶ ଟଙ୍କା ଆମେ ଯାଇକି କି ପୁରା ପାଖରେ ବସିକି ଠାକୁରଙ୍କର ଦେଖିପାରିବା ଆଗରୁ ଲୋକଙ୍କୁ ଭିତରକୁ ମନ୍ଦିର ଭିତରକୁ ଛାଡୁଥିଲେ ନିଜେ ତମେ ଜଳ ଚଢେଇକି ଆସିପାରିବ କିନ୍ତୁ ଏବେ ଆଉ ଛାଡୁନାହାନ୍ତି ଗୋଟେ ଥର ମଝିରେ କଣ ହେଇଥିଲା କି ଏଇ କଣ ସେ ଭସ୍ମଆରଥୀ ପ ଟାଇମ ରେ ନିଆଁ ଲାଗି ଯାଇଥିଲା ସେଇ ଦିନଠୁ ସେଇଟା ବନ୍ଦ ଅଛି।
ଏଇ ଯୋଉ ଭସ୍ମାଳୀ ସେଇଟା କଣ ଏଇ ଯୋଉ ଆମର କେମିତି କରନ୍ତି?
ସେଇଟା ହ ଯୋଉ ମଶାଣିରେ ଭସ୍ମ ରହିବ। ତାକୁ ସେଇ ଭଷ୍ମକୁ ନେଇକି ହଁ ପାଉଁଶକୁ ନେଇକି ଆସିକି ସେଇଟାକୁ ସେଇଥିରେ ତାଙ୍କୁ ଆରତି କରନ୍ତି ଆଉ
ଓହୋ। ଯେମିତି ଆମର ଏଇ ନର୍ମାଲ ମନ୍ଦିର ଗୁଡାକରେ ଯେମିତି ଆଳତି ହୁଏ। ସେଇ ଟାଇପର ପାଉଁଶରେ କେମିତି ଆଳତି ହବ। ସେଥିରେ କଣ ହବ ନା କେମତି?
ହୁଁ। ଆମର ସେଇଠି ଆମେ ଯେମିତି ଆରତି ଟାଇମରେ ଭ ଭଗବାନଙ୍କୁ କିଛି ସଜାସଜି କରୁନ ଖାଲି ସେମିତି ପାଣି ଚଢେଇ ଦଉଛ ଏଇଠି। ସେମତି ନାଇଁର ଏଇଠି ଆରତି ଟାଇ ଫାଷ୍ଟ ଭଗବାନଙ୍କର ଗୋଟେ ରୂପ ଦେବେ ବଡ ଶିବଲିଙ୍ଗ ରହୁଛି ସେ ଶିବଲିଙ୍ଗକୁ ଗୋଟେ ରୂପ ଦେବେ ତାପରେ ଯିଏ ଯାହାର ଯାହା ଚଢେଇବାର ଥିବ ସେ ଦେବେ ସେମାନଙ୍କୁ ବା ଯୋଉ ପୂଜାରୀ ଅଛନ୍ତି ସେମାନଙ୍କୁ ଦେବେ ପୂଜାରେ ତାକୁ ଚଢେଇବ ପୁଣି ସେଇ ରୂପଟାକୁ ଲିଭେଇବା ପାଇଁ ପୁଣି ଘିଅ ମହୁ ଯାହା ନୈବେଦ୍ୟ ରହୁଛି ଆମର ସବୁ
ହୁଁ ହୁଁ ହୁଁ ଓହୋ।
ଲାଗିକି ପୁଣି ଯେତେବେଳେ ପରିଷ୍କାର ହୁଏ ସେତେବେଳେ ପୁଣି ଆଉଥରେ ତାଙ୍କୁ ଲୋକ ଆଉଥରେ ସଜେଇକି ପୁଣି ଆଉଥରେ କରାଯାଏ ଆଉ
ମାନେ ଲିଙ୍ଗକୁ ସଜାନ୍ତି ମାନେ ବସ୍ତ୍ର ଦିଅନ୍ତି। ମାନେ ପାଉଛି କି ଫୁଲ ଫୁଲରେ।
ବ୍ର ତ ବସ୍ତ୍ର ରହିବ ଲିଙ୍ଗର ଉପରେ ବସ୍ତ୍ର ରହିବ। ବାକି ତାକୁ ତ କଣ ସିନ୍ଦୁର ହଳଦୀ ଆଉ କଣ? ଗଞ୍ଜେଇ ଏଗୁଡ଼ାକରେ ସଜନ୍ତି ଗଞ୍ଜେଇ ବଟା
ଓହୋ ମାନେ ବେଲପତ୍ର ଏସବୁ ବି ଥାଏ ନା ନଥାଏ?
ହଁ ବେଲପତ୍ର ଥାଏ ପାଦୁକା ଥାଏ। ଘିଅ ଥାଏ ମହୁ ଥାଏ ଯେତେ ସବୁ ଆମର ନର୍ମାଲ ୟୁଜ୍ ହୁଏ ସେଇ ସବୁ ୟୁଜ୍ ହୁଏ। କିନ୍ତୁ ଏଇଠି ସଜାନ୍ତି ଠାକୁରଙ୍କୁ।
ଓହୋ ହୁଁ ହୁଁ।
ଆଉ ଏଇଠି କାଳ ଭୈରବ କରିକି ଯାଇ ଅଛି ଗୋଟେ ମନ୍ଦିର ସିଏ ହଉଛନ୍ତି ଇ ମହାକାଳେଶ୍ଵରଙ୍କର ସେନାପତି ବୋଲି କୁହନ୍ତି ତାଙ୍କୁ।
ଓହୋ।
ତାଙ୍କୁ ଏଇଠି ଆମର କଣ ଯୋଉ ମଦ ନୁହେଁ ମଦ ଚଢାଯାଏ।
ହୁଁ ହୁଁ ହୁଁ ହୁଁ ହୁଁ ହଁ ସେନାପତି ଏବେ ତ ବି ପୁରାଣରେ ବି ଅଛି। ବି ଅଛି ନା କଥା।
ହଁ ପୁରାଣରେ ବି ଅଛି ତାଙ୍କର ମେନ୍ ହଉଛି ତାଙ୍କୁ ମଦ ଚଢାନ୍ତି। ଭୋଗ ତାଙ୍କର ହଉଛି ମଦ ତମେ ଯଦି ହୁଁ।
ଆଳତି ଟା ସେଟା ମାନେ ସକାଳ ଆଉ ସନ୍ଧ୍ୟାବେଳେ ଦି ଟା ହୁଏ ନା ଗୋଟେ ଟାଇମ୍ ହୁଏ।
ଗୋଟେ ଟାଇମ ହୁଏ ବସ୍ମାରତି ତ ଗୋଟେ ଟାଇମ ହୁଏ। ବାକି ନର୍ମାଲ ଆରତି ଆମର ଯେମିତି ଚାଲେ ତାଙ୍କର ଅଲଗା ଅଲଗା ଆରତ ଆରତି ଅଛି ଖାଇବା ସମୟରେ ଗୋଟେ ଆରତି ଅଛି ଏଗାରଟା ବେଳେ ଗୋଟେ ଆରତି ଅଛି। ସାଢେ ଚାରିଟା ବେଳେ ଗୋଟେ ଆରତି ଅଛି।
ହୁଁ।
ସାଢେ ଦିଟା ବେଳେ ଗୋଟେ ଆରତି ଅଛି ସନ୍ଧ୍ୟା ବେଳେ ବି ଆରତ ତି ଅଛି ଏମିତି ଏଗାରଟା ପର୍ଯ୍ୟନ୍ତ ଅଲଗା ଅଲଗା ଆରତି ଅଛି। ପାଞ୍ଚ ଛଅଟା ଆରତି ହୁଏ।
ହଁ ହଁ। ଆଉ ସେଠି ଏମତି ଯୋଉ ଦେଖିବା ପାଇଁ ସବୁ ଲୋକମାନେ କେମିତି ଯାଆନ୍ତି।
ଆମର ନର୍ମାଲ ଯେମିତି ଧାଡି ଅଛି ଦିଟା ତାଙ୍କର ଲାଇଟ ଅଛି ସେଠି। ଗୋଟେ ଭିଆଇ ପି ଦର୍ଶନ ରହୁଛି ଆଉ ଗୋଟେ ନର୍ମାଲ ରହୁଛି।
ହୁଁ।
ନର୍ମାଲ ରେ ଗଲେ କିଛି ପେମେଣ୍ଟ କରିବାକୁ ପଡିବନି ଟିକେ ଲମ୍ବା ଲାଇନ ବୁଲି ବୁଲି ବୁଲି ବୁଲି ଯିବା ପାଇଁ ପଡିବ।
ହେଁ।
ଆଉ ଇଏ ରହିଲେ ଟିକେ ପଇସା ଖର୍ଚ୍ଚ ହବ ସେଇ ଦୁଇଶହ ପଚାଶ ଟଙ୍କା ଭଳିଆ ଟିକେଟ ରହୁଛି ଆଉ।
ହଁ ଜଣଙ୍କୁ।
ଜଣକୁ ଆ ପୂର୍ବରୁ ତମେ ବି କରିପାରିବ ତାଙ୍କର ଅଛି ଟାଲ ଉଜ୍ଜୟନ ମହାକାଳେଶ୍ୱର କୋଟାଲ ଅଛି। ଶିକ୍ଷ ଭସ୍ମାରତୀ ପାଇଁ ବି ଆଇ ପି ଦର୍ଶନ ପାଇଁ।
ହୁଁ।
ସବୁଦି ପାଇଁ ଟିକେଟ୍ କରିପାରିବ।
ଓହୋ। ସେଇଟା ଟିକେଟ କଲେ ତମେ ଯଉ ଏମିତି ବୁଲି ବୁଲିକା ଯାଉଚ ଏତେ ଟାଇମ ସେଟା ନ ବୁଲି ଯାଇକି ପ୍ରେ ସେମାନେ ଡାଇରେକ୍ଟ ତମକୁ ଦେ ଦର୍ଶନ କରେଇବେ ଆଉ।
ହଁ ସଟକଟ ରେ ଆରାମରେ ଯିବ।
ହୁଁ ହୁଁ।
ତା ପାଖାପାଖି ବହୁତ ସାରା ମନ୍ଦିର ବି ଅଛି ସାଇଟି ରେ।
ଓହ ଏଟା କେତେଥାପି କେ କେତେ କିଲୋମିର ମାନେ କେତେ ଡିଷ୍ଟାନ୍ସ ରହିବ ଚାଲିକି ମାନେ ଗଲେ ବି।
ଦି କିଲୋମିଟର ଭଳିଆ ରହିବ ଯଦି ନର୍ମାଲ
ନର୍ମାଲ ଯାଉଛି ଆଉ ଭିଆଇ ପି ରେ ବୋହୁତ କମ ଟାଇମ ଲାଗିବ।
ହୁଁ ତା ପାଖାପାଖି ବି ବୋହୁତ ସାରା ଜାଗା ଅଛି। ମହାକାଳେଶ୍ୱର ପାଖରେ ଯେମିତି କିି ହର୍ଷଦୀ ଟେମ୍ପଲ ଶକ୍ତି ପୀଠ ଗୋଟେ ଅଛି ତାପରେ ସେଇଠୁ ଯୋଉଟା ଭଗବାନ କୃଷ୍ଣ ଯୋଉଠି ଶିକ୍ଷା ଗ୍ରହଣ କରିଥିଲେ ସନ୍ଦୀପନି ଆଶ୍ରମ। ସେଇ ଜାଗା ଟା ବି ଅଛି ସେଇଠି।
ଆଛା।
ଆଉ ଗୋଟେ ବଡ ଗଣେଶ ଅଛନ୍ତି ସେଇଟା ବି ଅଛି ଆଉ ଗୋଟେ ଗୁମ୍ ଫା ଟାଇପ ର ଅଛି ଗୁମ୍ଫା ଭ ଭିତରକୁ ତୁମେ ଯାଇକି ଠାକୁରଙ୍କୁ ଦର୍ଶନ କରିକି ଆସିପାରିବ ସେଇଟା ବି ଅଛି।
ହ ହୋ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
ସେଇଟା ପାଖାପାଖି ମାନେ ଗୋଟେ ଜାଗାକୁ ଗଲେ ତୁମେ ଆଉ ଚାରି ପାଞ୍ଚ ଟା ଜାଗା ମାନେ ଦର୍ଶନ କରିପାରିବ।
ହଁ। ତାପରେ ସେଇଠୁ ଗାଡି ବି ଯାଉଛି। ଏଇ ଉଜନ ରୁ ଗାଡି ବି ଯାଉଛି ସେଇ ତିନିଶହ ପଚାଶ ସାତିଶହ ପଚାଶ ନଉଛନ୍ତି। ଆଉ ଗୋଟେ ଯୋଉ ଜ୍ୟୋତିର୍ଲିଙ୍ଗ ଅଛି ଏମପି ରେ ଦିଟା ଜୋ ଜ୍ୟୋତିର୍ଲିଙ୍ଗ ଅଛି ନା ଆଉ ଗୋଟେୋଉ ଜ୍ୟୋତିର୍ଲିଙ୍ଗ ଅଛି।
ହୁଁ।
ଏଇ ଜ୍ୟୋତିର୍ଲିଙ୍ଗ ପାଖକୁ ବି ଯାଉଛି ଗାଡି ଡାଁରେ
ଅହଁ ହ ଆଛା। ଯଦି ଜଣେ ଓଡିଶାରୁ ଯିବା ପାଇଁ ଚାହିଁବ। ତାଲେ ସେ କେମିତି ଯିବ?
ଆମର ସେଇଠୁ ଓଡିଶାରୁ ଟ୍ରେନ ଆସୁଛି ଗୋଟେ ବୁଧ ମଙ୍ଗଳବାରେ ଟ୍ରେନ ଆସୁଛି। ସପ୍ତାହକୁ ଥରେ ଟ୍ରେନ୍ ଆସୁଛି ସେଇଟା ମଙ୍ଗଳବାରକୁ ଉ ମଙ୍ଗଳବାର ଆସୁଛି ଆଉ ବୁଧବାର ଯାଉଛି।
ହୁଁ।
ନହେଲେ ଓଡିଶା ଗଭର୍ଣମେଣ୍ଟ ର ବସ୍ ଚାଲୁଛି ଆରାମରେ ତମେ ଆସିକି ଦେଖିପାରିବ।
ହଁ ଏଇ ଯୋଉ ତୀର୍ଥ ଯାତ୍ରୀ।
ହୁଁ ନାଇଁ ତୀର୍ଥ ନୁହଁ।
ହଁ।
ସେଇଟା ଓଡିଶା ଗଭର୍ଣମେଣ୍ଟ କରିଛି ନା। ବାରଟା ଜ୍ୟୋତିର୍ଲିଙ୍ଗ କୁ ବାରଟା ଗାଡି ଯାଉଛି ଓଡିଶାରୁ।
ଓଡ଼ିଶାରୁ
ହଁ।
ଓହଁ ହ।
ଯେତେ ସବୁ ଜ୍ୟୋତିର୍ଲିଙ୍ଗ ଅଛି ସବୁ ଜ୍ୟୋତିର୍ଲିଙ୍ଗ କୁ ଯାଉଛି ଆଉ ଗୋଟେ ଗୋଟେ ବି ମନ୍ଦିର ଅଛି ମଙ୍ଗଳ ନାଥ ମନ୍ଦିର ଯୋଉଠି ମଙ୍ଗଳ ଗ୍ରହଙ୍କର ଜନ୍ମ ବୋଲି ମାନନ୍ତି ସେଇଠି ଆଉ ଯାହାର ମଙ୍ଗଳ ଦୋଷ ଥାଏ। ଏଠି ଆସିକି ପୂଜା କଲେ ସେଇ ମଙ୍ଗଳ ଦୋଷୀରୁ ସେ ମୁକ୍ତି ପାଏ।
ଆଚ୍ଛା।
ଯୋଉ ସମୟରେ ଐଶୋରିଆ ରାୟ ଆଉ ଅମିତାଭ ଇଏ ଅଭିଷେକ ବଚ୍ଚନ ର ମ୍ୟାରେଜ ହଉଥିଲା। ତାଙ୍କର କଣ ମଙ୍ଗଳ ଗ୍ରହ ଥିଲା। ସେମାନେ ଆସିକି ଏଇଠି ପୂଜା କରିଥିଲେ।
ଆଚ୍ଛା ହଉ ହଉ ଠିକ ଅଛି। ହଁ ତାହେଲେ ମୁଁ ରଖୁଛି।
ହୁଁ ତୁ ଦେଖିବୁ ଯଦି କେବେ ଯଦି ସୁବିଧା ହେଲା ସେ ମତେ ମୁଁ ତ ଅଛି ଏଇଠି।
ହଁ ଠିକ ଅଛି ହୁଁ ହୁଁ ହ। ହଁ ମୁଁ ରଖୁଛି।
ହୁଁ।